ଜୟ ଜଗ ସୁନୀଲ ବାବୁ
ଆଜ୍ଞା ଭାଇ।
ହଁ ଭାଇ କଁ କରୁଛନ୍ତି?
ଏଇ ବସଥିଲି ଆଉ।
ଓ ହଁ ଆଜି ଆପଣ ରବିବାର ଆପଣ ବୋଧେ ଯାଇନାହାନ୍ତି ନା କଣ ଆପଣଙ୍କ ଡ୍ୟୁଟି ରେ?
ନାଇଁ ନାଇଁ ମୋର ଏଇ ମାସ ଛୁଟି ଅଛି ଟୋଟାଲ ଏଇ ମାସ ଟୋଟାଲ ମୋର ଗୋଟେ ମା
ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ବହୁତ ଭଲ, ଆଉ କଣ ଖାଇଛନ୍ତି?
ନାଇଁ ମୁଁ କିଛି ଖାଇନି ମୁଁ ଭାଇଙ୍କ ସହିତ ଟିକେ ଭଦ୍ରକ ଆସିଥିଲି ଆଉ ସେ କାମରେ ଟିକେ କିଛି ତାଙ୍କର କାମ ଥିଲା ମୁଁ ଆସିଥିଲି ମୋ ଗାଡ଼ିରେ ବସିଛି କାରରେ ସେ ଯାଇଛନ୍ତି କାମରେ କରିବା ପାଇଁ ଆଉ। ଗଲେ ଖାଇବୁ ଆଉ, ଆପଣ କଣ ଖାଇଛନ୍ତି?
ଆଉ ମୁ ଏଇ ଏବେ ଜଷ୍ଟ ଖାଇକି ଆସିଲି। ଇଏ ଭାତ ଡାଲି ଆଉ ଟିକେ କଦଳୀ ଆଳୁ ଭଜା ଏବଂ ପୋଲର ଏବଂ ପୋଟଳ ଭଜା ଏଇ ସ ବୁ ଟିକେ ଖାଇଲି ଆଉ, ଆଉ ଆଉ ଆପଣ ସକାଳେ କଣ ଖାଇଥିଲେ?
ସକାଳେ ଇଟଲି ଆଉ ବରା ଖାଇଥିଲି ଆଉ।
ହଁ ହଁ ହଁ ହଁ।
ସେଇ ତ ଏତେବେଳେ ଙ୍କେ ଆଉ ଠିକ ସେ ହଜମ ହେଇନି ଆଉ।
ଓହୋ ବର୍ଷା କେମିତି ହଉଛି ଆପଣ ସେପଟେ?
ଆଜ୍ଞା ବର୍ଷା କଥା କଁ କହିବି ବର୍ଷା କାଲି ରାତିରୁ ପୁରା ହଉଚି।
ହୁଁ।
ଟୋଟାଲ ବନ୍ଦ ହେଇନଥିଲା ସକାଳେ ବି ହେଲା ବାରଟା ବେଳେ ଟିକେ ଛାଡ଼ିଲା ପୁଣି ପାଗ କିିନ୍ତୁ ଯେମିତି କଲାଣି ପୁଣି ନାଦିକିନା ଗୋଟେ ଅସରା ବର୍ଷା ହବ।
ଆଚ୍ଛା ଆଚ୍ଛା ଆଛା କିନ୍ତୁ ଆମର ଏପଟେ ଶୁଣନ୍ତୁ ଆମର ଯୋଉ ଗଲା ବେଳକୁ ଶୁଣିଥିବେ ପୁରୁଷୋତ୍ତମପୁର ଯୋଉ ପୋ ପୋଖରୀ ପାଖରେ।
ଆଜ୍ଞା ଆଜ୍ଞା।
ଆଜ୍ଞା ସେଠି ମାନେ ପ୍ରବଳ ମାଛ ଧରିଲେଣି ଲୋକ ନିହାତି ଦୁଇଶହ ରୁ ତିନିଶହ ଲୋକ ଆସି ଧରୁଛନ୍ତି ମାଛ କିନ୍ତୁ ମାଛ ହେଉଛି କହିଲେ ବାଳିଆ, ସେରଣା ଆଉ ଏମିତି କଣ ଅ ଆମର ମଣିଆ ବୋଲି ଗୋଟେ ସାଙ୍ଗରେ ଥିବ ତା ସିଏ ଆସିଥିଲେ ଧରିବା ପାଇଁ। ଆଉ ଗୁଟା କହିଲେ ଆମେ ଯୋଉଠି ଆମ ପଡିଆ ଗୁଟା ଅଛି ସନି ପଡିଆ ସେଠି ଯାଇକି ବି ଧରିଲେଣି। ପ୍ରବଳ ପିଲା ଲୋକ ଧରୁଛନ୍ତି ମାଛ ମାନେ ଉଠୁଛନ୍ତି, ବ ବ ସା ସାଙ୍ଗ ବୋଲି ମନୋଜ ବୋଲି ଗୋଟେ ପିଲାଟେ, ସିଏ ବି କଣ କହିଲେ ଅ ପ୍ରବଳ ମାଛ ଧରିଲେଣି ମାନେ ଯେମିତି ମାଗୁର ଆଉ ଶେଉଳ ଏମିତି ବହୁତ ମାଛ ଧରିକି ମୋତେ ଫୋନ କରିଥିଲେ କଥା ହଉଥିଲେ ତାଙ୍କ ସହିତ। ହଁ କଣ କହୁଥିଲେ?
ମାଛ କଣ ସେଠି ଏତେ ଏତେମାଛ କଣ ସେଠି କୋଉଠି ଆସିଲା କଣ ବନ୍ୟା ପାଣି ଉଠି ଆସିଛିକି ନା ବର୍ଷା ପାଣିରେ ମାଛ ବାହାରିଲା।
ଆଜ୍ଞା କଣ କହିଲେ ଶୁଣିଲୁ ଶୁଣନ୍ତୁ ଆପଣ ଏଠୁ କଣ କହିଲେ ଉଁ ଏବେ ଯୋଉ ନ ନଈ ପାଣି ଟା ଆସିଲା ଏପଟେ
ଆଜ୍ଞା ଆଜ୍ଞା ଆଜ୍ଞା
ଯୋଉ ଯୋଉ ପୋଖରିରେ ଯେମିତି ମାଛ ଥିଲେ ସେମିତି ସବୁ ଉଠି ଆସିଛନ୍ତି।
ଆଚ୍ଛା ଆଚ୍ଛା ସେଇଆ ଆଉ
ହଉଛି। ସେପଟରେ ସ ଆଜ୍ଞା ସେଇଠି ପ୍ରବଳ ମାଛ, ନିହାତି ଆଜ୍ଞା ଏବେ ଦେଖିବ ନିହାତି ଶହେ ଲୋକ ଅଛନ୍ତି ସେଠି। ମାନେ ଖରା ବେଳ ଟାଇମ ଟା ଅବଶ୍ୟକ ଟିକେ ଏମତି କଣ ଖାଇବାକୁ ଯାଇଛନ୍ତି କିନ୍ତୁ ଏବେ ବି ଶହେ ଲୋକ ଅଛନ୍ତି ସେଠି ଧରୁଛନ୍ତି ମାଛ।
ଆଜ୍ଞା ଆଜ୍ଞା ଆଉ ମୁଁ କହିବାର ଯୋଉ ପୂରସ୍ତମପୁର ଯୋଉଁ ବଡ଼ ପୋଖରିଟା ଥିଲା, ସେଇଠି ପ୍ରବଳ ମାଛ ଉଠୁଛନ୍ତି ନା କଣ?
ଆଜ୍ଞା ଆଜ୍ଞା ସେପଟ ପୋଖରରେ ତ ସେପଟା କାହିଁକି ଯିବା ଆସିବା କାର ନାହିଁ। କିନ୍ତୁ ଏପଟ ପୋଖରୀରେ ଉ ଏପଟ ପୋଲଟା ସାଇଟରେ ଯଉ ରହୁଛନ୍ତି ସେଠି ପ୍ରବଳ ଜାଲ ପକଉ ନିହାତି ଦଶ ଜଣ ଜାଲ ବା ଜାଲ ଧରି ବସିଛନ୍ତି ଏଠି ଧରିବେ ମାଛ। କୌଣସି କୌଣସି ବ୍ୟ କ୍ତି ବି ଫେରିକି ଯାଉନାହାନ୍ତି ପ୍ରତ୍ୟେକ ଜାଳୁଆଙ୍କ ମାଛରେ ଜାଲରେ ମାଛ ପଡୁଛି।
ଆଚ୍ଛା ବହୁତ ଭଲ ଆଉ ଆପଣ କିଛି ମାଛ ରଖନ୍ତୁ, ମୋତେ ଆଜି ଆପଣ ରଖିଥାିଆନ୍ତୁ ମତେ ଦେବେ ଆଜି ମୁଁ କିଛି
ଆଉ ଆଜ୍ଞା ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଆଉ ଗୋଟେ କଥା ଶୁଣନ୍ତୁ ମୋର ମୁଁ ତ ସେ ଟିକେ ଘର କାମ ଥିଲା ମୁଁ ତ ଯାଇନି ସେଠିକି। ମୋର ବନ୍ଧୁ ଜଣେ ଆସିଥିଲେ ଏଠିକି ଧରିବା ପାଇଁ। ମାଛ ସିଏ ମତେ ଦେଇଛନ୍ତି ଦୁଇଟାଏ ଦୁଇଟି ଦେଇଛନ୍ତି।
ମ ମତେ ମୋ ପାଇଁ ଦୁଇଟି ରଖନ୍ତୁ। ମୁଁ ଯାଇ ଆଜି ରା ଆଜି ପହଞ୍ଚିବି କାହିଁକି ନା କାଲି ଆମର ଟିକେ ସୋମବାର ମଙ୍ଗଳବାର ଦିଇ ଦିନ ଟିକେ ଆମର ମିଟିଂ ଅଛି ଯାଜପୁର ରୋଡ ରେ। ଆମର ମାର୍କେଟିଂ ମାର୍କେଟିଂ ହେଇଆଡେ ଆଉ ଆମର ବ୍ରାଣ୍ଡ ହେଇଆଡେ। ଆଉ ଆମର ଷ୍ଟେଟ୍ ଡେ ଆସୁଛନ୍ତି ତିନି ଜଣ ଆସୁଛନ୍ତି, ତ ଆଜି ଆସି ପହଞ୍ଚିବେ। ସେ ଆସି ତାଙ୍କ ପାଇଁ ହୋଟେଲ ବୁକିଂ ହେଇଛି ଜଯାତି ରେ। ସେ ଯଜାତରେ ରହିବେ ଆଜି କିନ୍ତୁ ସୋମବାର ମଙ୍ଗଳବାର ଦୁଇ ଦିନ ସେ ଭିଜିଟ୍ କରିବେ ଆମକୁ ଟିକେ ଆଜି ମୁଁ ଟିକେ ଗଲେ ପାଇଁ ବାହାରିବି ଏଇନା ଘରକୁ ବାହାରିବି ବାହାରିଲା ପରେ ଦାଢି ଫାଢି ଟିକେ ସେଭ କରିବା ପାଇଁ ପଡିବ। ଆଉ କାଲି ଟିକେ ଫର୍ମାଲ ଲୁକ ନେଇ ଯିବାକୁ ପଡିବ ଯେହେତୁ ସେମାନେ ପୁରା ଦିଲ୍ଲୀରୁୁ ଆସଛନ୍ତି ନା। ତ ନୂଆ ଦୋକାନ ଯୋଉ ଆସ ନୂଆ ନର୍ମା ସବୁ ମିଟ କରିବେ। ଆ ତ ଯେହେତୁ ଆଜ୍ଞା ଆଜ୍ଞା ସ୍ଟେଟେଡ୍ ସ୍ଟେଟେଡ୍ ସହିତ ମିଟ ଚଳିବ କିଛି ମନ ଦୁଃଖ ନାହିଁ, ସେଟେଡ ଯେହେତୁ ଆମ ଓଡ଼ିଶାର ଟେ ଓଡିଶାଙ୍କ ପିଲାର କୌଣସି କ୍ଷତି କରିବେନି। କିନ୍ତୁ ଯିଏ ଆମର ଆସୁଛନ୍ତି ବ୍ରାଡ ହେଡ ଆଉ ମାର୍କେଟିଙ୍ଗ ହେଡ ସେମାନେ କିଛି ଶୁଣିବେନି କାରଣ ଷ୍ଟେଟରେ ସପୋର୍ଟ କରିବ ପିଲାଙ୍କୁ
ହ ଶୁଣନ୍ତୁ ଶୁଣନ୍ତୁ ସୁନୀଲ ଆଉ କଦା ଆଉ ସେପଟ କଥା ଛାଡ଼ନ୍ତୁ ଆଉ ଆପଣ କଣ ଆଖପାଖରେ ଏମିତି କିଛି ଦୃଶ୍ୟ ଅଛି କି ଯେମିତି ଆପଣଙ୍କୁ ଭଲ ଲାଗିବ ମାନେ ଧର ଯେକୌଣସି ଖାଇବା ଜିନିଷ ହଉ ଯ କି ବହୁତ ମାନେ ଦୋକାନ ବଜାର ଆପଣ ବୁଲିବା ପାଇଁ କଣ ଜାଗା ଟିକେ କେମିତି କଣ କୁହନ୍ତୁ ଆପଣ କୁହନ୍ତୁ ପାଖ ଆଖ ପାଖରେ ଆବ କଣ
ବୁଲିବା ପାଇଁ ତ ଜାଗା ଅଛି ଅଳ୍ପ ବହୁତ କିନ୍ତୁ ବେସିକାଲି ଏଇଠି
ଆପଣଙ୍କୁ ଯିବାଟା ବେଶୀ ଭଲ ଲାଗେ ସେ ଜାଗା ଟିକେ କୁହନ୍ତୁ
ମୁଁ ଯିବାକୁ ମତେ ବହୁତ ଭଲ ଲାଗେ ଆମର ଯୋଉ ବାଲି ଚନ୍ଦ୍ରପୁର ପାଖରେ ଅଛି ଯେଉଁ ଆମର ଉଡ଼ା ଶୁଣି ମୁମ୍ଫାଟା ମତେ ଟିକେ ସେଇଟା ମତେ ଟିକେ ଭଲ ଲାଗେ ଯେ ଓଡ଼ ଶୁଣି ଯେତେବେଳେ ମେଳା ହୁଏ
ଆଜ୍ଞା ତାର ବି ଆଉ ଗଟେ ଶୁଣନ୍ତୁ ତାର ଆଉ ତାର ଆଉ ଗଟେ ନାଁ ବି ଅଛି ଶୁଖୁଆ ଖାଇ ମଠ
ଆଜ୍ଞା ଶୁଖୁଆ ଖାଇ ମଠ ତା ନା
ଆଜ୍ଞା ଆଜ୍ଞା ଆଜ୍ଞା ସେଠି ଆଜ୍ଞା ମୁଁ ଶୁଣିଛି ପୋଡ ପିଠା ହୁଏ ଏବଂ ଶୁଖୁଆ ବି ଭୋଗ ଲାଗେ
ହ ଶୁଖୁଆ ଖାଇ ମଠ ସେ ଶୁଖା ଖାଇ ମଠ ଆମିିତ ନା ଆଉ ପୋଡପିଠା ହୁଏ ସେଠି ଭୋଗ ହୁଏ ଆଉ ତାପ ସେ ଯୋଉ ଯାତ୍ରା ପଡ଼େ ଆଉ ଯାତ୍ରା ମ ଦେଖିବାକୁରେ ଆପଣ ଜାଣିଥିବେ ମୁଁ ଯା ପତ୍ର ଦେଖିବା ମୋତେ ବହୁତ ଭଲ ଲାଗେ ଆଉ ମୁଁ ଜଣେ ଜଣେ
ଆ ବେଳେ ବଳେ
ଆଜ୍ଞା ସେ ଟିକେ ନେଟୱାର୍କର ଟିକେ ପ୍ରୋବ୍ଲେମ୍ ରହୁଛି ତ
ଆଜ୍ଞା ଆଜ୍ଞା
କିନ୍ତୁ ଏବେ ଠିକ୍ ଠାକ୍ ହେଇଯିବ।
ଆଜ୍ଞା ଆଜ୍ଞା। ହୁଁ ହଁଁ ଶୁଣନ୍ତୁ ମୋ କଥା କହୁଛି ଆପଣ ମୋର କଣ କହିଲେ ଆମ ପାଖରେ ଅଛି ବୋଲି ଶୁଣିଥିବେ କଣ କହିଲେ ଏପଟେ ବର୍ଷଣ ରୁ ଫେରିଲା ବେଳେ ଏବେ ଗୋଟେ ନୂଆ ଟାଙ୍କି ହେଇଛି। ସେ ଟାଙ୍କି ପାଖରେ ବାସୁଦେବ ବୋଲି ଗୋଟେ ପିଲାଟା ଦେଖିଥିବେ ଆପଣ ସୋସିଆଲ ମିଡିଆରେ ସେ କଣ କହିଲେ ବନଉଛନ୍ତି ଦହିବରା ହଁ ଆଜ୍ଞା ଆଜ୍ଞା। ସେ ବହୁତ ମାନେ ଭଲ ସ୍ଵାଦ ବନଉଛନ୍ତି। ଆଜ୍ଞା ମୁ ବହୁତ ମାନେ କଣ କହିଲ ଅଧିକାଂଶ ଅଧିକାଂଶ ଦଉଛନ୍ତି ସେ କହିଲ ସେଉ ହଉ କି କଣ ଆଉ କଣ କହିଲେ ଅ ଉ ମ ପିଆଜ ହଉ ଆପଣ ଯେକୌଣସି ଯେତେଥର ଆଳୁଦମ ମାଗିବେ ସେତେଥର ଦେଉଛନ୍ତି। ବହୁତ ବହୁତ ଭଲ ମାନେ ନିହାତି ମାନେ ଆପଣଙ୍କ ପେଟ ପୂରିବ ନିହାତି ସେ ଥରେ ଯାଇ ଖାଇଲେ। ଆଉ ଗୋଟେ ଜାଗାର କଥା କହୁଛି କଣ କହିଲେ ତା ଆଗକୁ ଯିବେ ଆପଣ ଆପଣ ଏଠି ଦେଖିବେ ଆମର କଡେଇ ଛକ ପାଖରେ ସେଠି ଗୋଟେ ଇଲେ ପେଟ୍ରୋଲ ପମ୍ପ ଅଛି ପେଟ୍ରୋଲ ପମ୍ପ ଏପଟ ସାଇଡ ରେ କଣ ଯେତେବେଲେ ଆମେ ଶକୁ ତରଫରୁ ଗଡୁଛୁ ସେଇଠି ସାଇଡ ରେ ଦେଖିବେ ଆଉ ଜଣେ ବିକୁଛନ୍ତି ସିଏ ବି ସେମିତି ବହୁତ ମାନେ ତାଙ୍କର ମାନେ କହିଲେ କ୍ୱାଣ୍ଟିଟୀ ଟା ଅଧିକାଂଶ ରହୁଛି ଖାଇବା ଟା ବହୁତ ସେଠି ସ୍ଵାଦ ଲାଗୁଛି। ଅ ବହୁତ ମୁଁ ସେ ବହୁତ ଥର ସେଠିକି ଯେପଟେ ଯେତେବେଳେ ଭି ମୁଁ କଟକ ଭୁବନେଶ୍ୱର ଯାଏ ସେଇପଟେ ଖାଇକି ଯାଏ ମତେ ଭଲ ଲାଗେ।
ଯ ଯେତେ ଯାହା ହେଲେ ବି ଯେତେ ଯାହା ହେଲେ ବି ଦହିବରା କଲେ ବି କିନ୍ତୁ ଦହିବରା କଲେ କିଛି ଦୁଃଖ ଯେତେ ଯାହାବି କରନ୍ତୁ। କିନ୍ତୁ ଦହିବରା ପ୍ରସିଦ୍ଧ ହେଉଛି କଟକ ଆପଣ ଯେତେ ଘରେ ବନେଇଲେ ଯେତେ ଯୋଉଠି କଲେ ବି କିନ୍ତୁ କଟକ ଦହିବରା ଆପଣ ଯେତୋବେଳେ
ଯେତେ ଆଜ୍ଞା ଲେଖାରେ ବି ଅଛି କଟକ ଟା ପ୍ରସିଦ୍ଧ ଦହିବରା ପାଇଁ।
ଆଜ୍ଞା ଆଜ୍ଞା ଯେତେ ଭଲ କଲେ ବି କଟକରେ ଯୋଓରେ ଦଶଟା ଦୋକାନ ହେଲେ ବି ଗୋଟାଏ ଦୋକାନ ଭଲ କରିଥବ। ଏଠି ଯଦି ଶହେଟା ଦୋକାନ ହେବେ ଶହେଟା ଦୋକାନରେ କିଛି ମୂଲ୍ୟ ହିନହେଇଯିବ କିନ୍ତୁ ଗୋଟେ ଦୋକାନ ହିଁ ଭଲ କରୁଥୁବ କଟକରେ ସେଥିପାଇଁ ସେ ଫେମସ। ବୁଝିପାଇଲେକିି ଦହିବରା ଆପଣ ଆପଣ କେବେ ମାଛ ବରା ଗୋଟା ଜିନିଷ ଅଛି ଆପଣ ଖାଇଛନ୍ତି କେବେ?
ମାଛ ବରା ହଁ ନିଶ୍ଚିନ୍ତ ହଁ ନିଶ୍ଚିନ୍ତ ମୁଁ ଗୋଟେ ଯେତେ ଯାଇଥିଲି ଗୋଟ୍ ଟେ ବନ୍ଧୁ ଘରକୁ ତାଙ୍କର ଏମିତି ମାନେ ଏଇ ବର୍ଷା ଦିନରେ ମୋର ମନେ ପଡିଲା ଯାଇଥିଲି। ସେ ବନେଇଥିଲେ ମାଛ ବରା ମତେ ସେଠି ବହୁତ ଆଜ୍ଞା ଭଲ ଲାଗିଥିଲା। ବହୁତ ଭଲ ଲାଗିଥିଲା ମୁଁ ଖାଇଥିଲି ସେଠି।
ସେ ଶିଖରପୁର ସେଇଟା ଫେମସ ମାଛ ବରା ବହୁତ ଭଲ ଲାଗେ ଆମେ ବି ଖାଉ ସେ ବହୁତ ବହୁତ ମଜା ଲାଗେ ବହୁତ।
ହଁ ହଁ ନାଇଁ ଏଇଟା ମୁଁ ଯୋଉଟା ଖାଇଥିଲି ଏଇଟା ଆମ ଘରେ ମାନେ ବନେଇ ଥିଲେ ବନ୍ଧୁଙ୍କ ଘରକୁ ଯାଇଥିଲି ସେ ବନେଇଥିଲେ ତାଙ୍କ ମା ବନେଇଥିଲେ।
ସେଇ ଘରେ ତ ସେମତି ଭଲ ଲାଗେ କିନ୍ତୁ ଆପଣ ଖାଇବେ ସେ ଦୋକାନରେ ସେ ଶିଖରପୁର ଦୋକାନରେ ସେଠି ବହୁତ ବଢିଆ ଫେମସ ସେଇଟା ବହୁତୁ୍।
ହଁ ଆଉ ସେଠି ଆପଣ ଜାଣିଛନ୍ତି ଶଙ୍କରପୁର ବୋଲି? ଶଙ୍କରପୁର ଶଙ୍କରପୁର ସେଠିଆର କହିଲେ ମାଛ କଟା କଣ ଏମିତି ଗୋଟେ କଣ ମାଛ ମହୁର ନା କଣ ଏମିତି ଗୋଟେ କଣ ଥାଏ? ଏଥି ନା କଣ ସେଠି ଥାଏ ସେଟା ସେଇଟା ଟିକେ ସେଠି ଏପଟେ ଭଲ ଲାଗେ ସେଟା ଗୋଟେ ବନାନ୍ତି ଟିକେ ଲୋକ ସେଠି ଟିକେ ଶଙ୍କରପୁରରେ ସେଇଟା ଭଲ ଲାଗେ ବହୁତ। ଭଲ ସ୍ୱାଦ ଲାଗେ।
ଆଜ୍ଞା ଆଜ୍ଞା ନିଶ୍ଚିତ ହଁ ଆଜ୍ଞା।
ହୁଁ ଆପଣ କେବେ ଯିବେ ଯେଦି ନିଶ୍ଚିନ୍ତ ଖାଇବେ ସେଠି ବହୁତ ଭଲ ଲାଗେ ମୁଁ ଦେଖିଚି। ନା ମୋ ବନ୍ଧୁ ଜଣେ ରହୁଥିଲେ ସେଠି ମୁଁ ଖାଉଥିଲି ନାଇନ୍ ଦିନରୁ ଖାଉଚି। ଖାଇଚି ବହୁତ ଭଲ ଲାଗେ ସେଠି ଆଜ୍ଞା ଆଉ ଏପଟେ ଆପଣ ଜାଣିଛନ୍ତି ଆପ ଆପଣ ମା କଣ କହିଲେ? ଆଉ ଗୋଟେ ସେ ଦହିବରାରୁ କଥା ମନେ ପଇଲା ସୁନ ସୁନୀଲ ବାବୁ ଶୁଣନ୍ତୁ। ଆମର କୂଆଁପାଳରୁ ଯେତେବେଳେ ଗଡୁଚନ୍ତି ଆପଣଙ୍କ ଯେତେବେଳେ ବାଲଚନ୍ଦପୁର ଯିବା ପାଇଁ ବାଁ ପଟେ ଗୋଟେ ଦହିବରାଟି ଠିଆ ହେଉଚି ବନ୍ଧୁ ତାଙ୍କର ପ୍ରବଳ କି ସେଲ୍ ତାଙ୍କର।
ତାଙ୍କର ନଅଟା ଭିତରେ ସରିଯାଉଛି।
କଲେଜ ଟା ରହୁଚି ଏବଂ ସ୍କୁଲ ଟା ରହୁ କୌଣସି ଲୋକୁଚନ୍ତି। ସେଠି ଟିକେ ଭଲ ତାଙ୍କର ସେଲେ୍ ହୋଉଚି ମାନେ ମୁଁ ଅଧିକାଂଶ ସକାଳ ଟାଇମ ସେପଟେ ଆମର ମାମୁଁଙ୍କ ଘରେ ରହୁଚି, ସକାଳ ସାତଟା ଟାଇମରେ ମୁଁ ଯାଇଥିଲି ସେ ବୁଲିଆକୁ ନିହାତି ସିଏ କଣ କହିଲେ ଆପ୍ ତାଙ୍କ ଯେତିକ ଡିସ ରେ ଆଣିଥିଲେ ଯାହା ଆଉ କିଛି କଣ କହିଲେ? ତାଙ୍କ ଯୋଉ ବ୍ୟାଗରେ ସେ ନିହାତି ତିରିଶ ଚାଳିଶଟା ପୁଟୁଳା ଆଣିଥିଲେ। ସେଗୁରା ଆଗେ ସେଲେ୍ ହେଇଗଲା ସେଗୁରୁରା ଆଗେ ସେଲେ୍ ସେ ମାନେ ପନ୍ଦର ମିନିଟି ଭିତରେ ଚାଳିଶଟା ଙ୍କ ସେଲେ୍ ହେଇଗଲା ତାହାପରେ ଯାଇକି ଏଠୁ ସେ ଷ୍ଟାର୍ଟ କଲେ। ଏଠୁ ଜମା ଦୁଇ ତିନିଟି ଯାଇଥିଲା ସେ ମାନେ ପାର୍ସଲ ଟି ଯାଇଚି ତିରିଶ ଚାଳିଶ ମୁଁ ଆଶ୍ଚର୍ଯ୍ୟ ହେଇଗଲି ବୋଲି ମାନେ ଏଥିରୁ ଖ ମାନେ ଯାଇନି। ଆଗେ ଚାଳିଶ ଟା ଏଠୁ ପାର୍ସଲ ମାନେ ସେ ଘରୁ ମାନେ ଆଣୁନନ୍ତି ଯିଏକି ତାଙ୍କର ପଳେଇବ।
ଆଜ୍ଞା ଆଜ୍ଞା ହ ନିଶ୍ଚିନ୍ତ
ସେ ଘରୁ ଆଣୁଚନ୍ତି ଯେ କି ଏଟା ମୋର ଆଗେ ପଳେଇବ ଏଟା ମୋର ରହିଯିବ।
ରହିଯିବ ବାସ ବାସ ନିଶ୍ଚିିତ ଭାବରେ ହଁ ବହୁତ ଭଲ କଥା ସେ। ସେଲ ସେଲ ଦରକାର କାରଣ ଆଉ କୁ ସେଲ କହୁଚନ୍ତି ଆପଣ ଠିକ କଥାଯେ କିନ୍ତୁ ଏବେ ଯୋଉ ବର୍ଷା
ଦଶ ବର୍ଷ ହେଲା ସେଠି ରହିଲିଣି ମାନେ ଉ ତାଙ୍କ ଦୋକାନ ଟି ସେଟି। ମୁଁ କହିଲି ଭାଇ ଯାହାହଉ ବହୁତ ଭଲ କଥା। ମୁଁ କହିଲିି ଉଁଆ ଉଁଆ ମତେ ଦେଖିଦେଲେ ସିଏ ଏଥରେ ତ ଏବେ ଯାଇଥିଲି ବାଲଚନ୍ଦପୁର ମତେ ଦେଖିଦେଲେ କହିଲେ ଆପଣ କଣ ଆସୁନାହାନ୍ତି ମୁଁ ମୁଁ କଲି ନାଇଁ ଭାଇ ସେମିତି କିଛି ନାଇଁ ମୁଁ ଏପଟେ ଯେତେବେଳେ ବି ମୋ ମାମୁଁ ଘରକୁ ଆସେ ମୁଁ ଆପଣଙ୍କ କତିରେ ଖାଇଦିଏ। ନା ଆ ଆପଣ ଘରଟା କୋଉଠି ମୁଁ କହିଲି ଆମ ଘର ବାଜୁପୁରା ନା ଯେହେତୁ ବାଜୁପୁରାରେ ଏତେ ବାଟ କଣ ଆସିହବ ଖାଇବା ପାଇଁ ଦହିବରା ନାଇଁ ସିଏ ସିଏ ହଁ।
ଏତେ ଦୂର କଣ ଖାଇବାକୁ ଆସି ହବ ହଁ।
ହଁ ସେଥିଲାଗି ତାଙ୍କୁ କହିଲି ସେ ଯେ ପଚିଲେ କହିଲେ ଆସୁନାହାନ୍ତି କଣ ଆପଣ ଆଉ ମୁଁ କହିଲି ନାଇଁ ବହୁତ ବା ବାଟ ନୁହେଁ ବହୁତ ବାଟ ହେଇଯାଉଚି ସେଥିଲାଗି ମୁଁ ଆସି ପାରୁନି ଏ ଭାଇ ନାଇଁ ନାଇଁ ନାଇଁ।
ନିଶ୍ଚିନ୍ତ ଭାବରେ ଯୋଉଟା ଆମକୁ କିନ୍ତୁ ଖାଇ ବାଟଟି ମୁଁ ଦୁଃଖ ନାହିଁ କିନ୍ତୁ ଜିନିଷଟା ହେଉଚି ଆମ ଯେତେ କଣ କରିବା ନା ଆମେ ଦୂରୁକୁ ଗଲେ ଆମକୁ ଟେଷ୍ଟ ଆସିବ ଭଲ ଠିକ୍ କିନ୍ତୁ ଖାଇବାଟା ଏତେ ଭଲ ଲାଗିବ ବୋଲି ମାନେ ଅଛି ନାଇଁ କି।
ତାପରେ ଆମେ ଆଉ ଗୋଟେ ଆ ଆମେ ଜାଣିଚୁ ସେଇପଟେ ଯେତେବେଳେ ଯିବାଟା ଆମେ ଖାଇଦବା ଆମେ କଣ ସ ସବୁବେଳେ ଯାଇପାରିବା କି ସେ ଜାଗା ଖାଇବା ପାଇଁ।
ନା ସବୁବେଳେ ଯାଇ ହବନି।
ହଁ ଆଛା ସୁନିଲ ସୁନିଲ ବାବୁ ମୁଁ ବ୍ୟସ୍ତ ଅଛି ଟିକେ ଆ ଆପଣ କଣ କହୁଥିଲେ ଯିବେ ବୋଲି।
ଆଜ୍ଞା ଆଜ୍ଞା।
ଆଜ୍ଞା ହଉ ଟିକେ ରଖନ୍ତୁ ଆପଣ ପରେ କଥା ହେବା କେତେବେଳେ ଆଉ।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ ନମସ୍କାର।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।